ଲ
ହ୍ୟାଲୋ।
ହାଲୋ ହଁ କଣ କରୁଛନ୍ତି?
ଆଜ୍ଞା।
ଆପଣଙ୍କୁ ଶୁଣା ଯାଉଛି ଏବେ?
ହଁ ଶୁଣା ଯାଉଛି।
ହଁ ମୁଁ ଏବେ ବସିଛି ଆପଣ?
ମୁଁ ବି ବସିଛି ଏବେ ଦୋକାନରେ।
ଆଚ୍ଛା ଆପଣଙ୍କ ଆଡେ ବର୍ଷା ହଉଛି?
ବର୍ଷା ଛାଡିଗଲାଣି ଏବେ। ଏଗାରଟା ବାରଟା ବେଳୁ ଛାଡିଗଲାଣି ଆଉ ହଉନି ନ ହେଲେ ତିନି ଦିନ ହେଲା ଲଗାତାର ବର୍ଷା ହଉଥିଲା।
ଓହୋ ଆମ ଆଡେ ବି ସେଇ ସେମିତି ହଉଛି।
ଅ ହ ଆପଣଙ୍କ ଘର କୋଉଠି?
ମୋ ଘର ନୟାଗଡ଼ ଆପଣଙ୍କର?
ନୟାଗଡ଼।
ଆପଣଙ୍କର ବି ନୟାଗଡ଼।
ହୁଁ।
ଓ ନୟାଗଡ଼ ର କଣ ଗାଁ ରେ ନା ନୟାଗଡ଼ ମାର୍କେଟ ଭିତରେ?
ନା ଆପଣ ଗାଁରେ ନୟା ନୂଆ ଗାଁ ଜାଣିଛ?
ନୂଆ ଗାଁ ଦଶ ପଲା ନୂଆ ଗାଁ।
ହୁଁ।
ଆଛା।
ମହିପୁର ନୂଆ ଗାଁ, ମହିପୁରୁ ନୂଆ ଗାଁ।
ହଁ ମହିପୁରୁ ପରେ ଯୋଉ ନୂଆ ଗାଁ।
ହୁଁ। ଆସଚ ନା ଆସିନ କେତେବେଳେ?
ନାଇଁ ନାଇ ମୁଁ ଯାଇଛି ବହୁତ ଥର।
ଆ ଆପଣଙ୍କର କୋଉଠି?
ଆମେ ନୟାଗଡ ରେ ରହୁଛୁ ନୟାଗଡରେ ଯୋଉ ବଲାଙ୍ଗୀ ପାର୍କ। ଜାଣିଛନ୍ତି ବଲା ଙ୍ଗି
ହୁଁ ହୁଁ।
ହଁ ସେଇଠି ହିଁ ରହୁଛି।
ସେଇଠି ରହୁଛ।
ଆଜ୍ଞା ନାଇଁ ମାନେ ଭଡାରେ ରହୁଚୁ ଆମର ନିଜ ଘର ଆଉ ଗୋଟେ ଗାଁ ଅଛି ଖଟପଡା ପଟେ।
ଅ ହ କଣ କରୁଛନ୍ତି ସେଇଠି ନୟାଗଡରେ?
ନୟାଗଡରେ ଆମେ ମୋ ମାମା ଭାଇ ମୁଁ ରହୁଛୁ। ଭାଇଙ୍କର ଗୋଟେ ମୋମୋ ଦୋକାନ ଅଛି ଯାହା ପାର୍କ ଫ୍ରଣ୍ଟ ରେ। ସେ କରିଛି ଆଉ ମୁଁ ପାଠ ପଢୁଛି ଆଉ।
କଉଠି ପାଠ ପଢୁଛ?
କଲେଜ ରେ ନୟାଗଡ଼ ଅଟୋନୋମସ କଲେଜ ରେ।
ଅଟୋନୋମସ ପ୍ଲସ ପ୍ଲସ ଟୁ ନା ପ୍ଲସ ଥ୍ରୀ କି?
ନାଇଁ ପ୍ଲସ ଥ୍ରୀ ଏବ ବର୍ଷ ଥାର୍ଡ ଇୟର ହବ।
ଓ ହ ଆଡସ?
ଆଜ୍ଞା।
ଅ ହ।
ଆପଣ କଣ କରନ୍ତି?
ମେଡିସିନ ଷ୍ଟୋର ରେ ଅଛି।
ଅ ହୋ କଣ ପାଠ ପଢିଛନ୍ତି?
ଗ୍ରାଜୁଏସନ୍ କରୁଛି। ନୟାଗଡ଼ ଅଟୋନମସ କଲେଜରେ।
ଓ ଆର୍ଟସ ନା ସାଇନ୍ସ?
ଆଡ୍ସ ରେ।
ଆଚ୍ଛା ହଉ ଆଉ ନୟାଗଡ଼ ହଉ ବହୁତ ବର୍ଷ ହେଇଗଲାଣି ତାହେଲେ।
ହୁଁ ହୁଁ। ଓ ହୋ
ଆଉ ଆପଣ ନୟାଗଡନ୍ ର କଣ ବୁଲିଛନ୍ତି ଆ ଆସିଥିବେ ତ ବୋହୁତ୍ ତେ ଥର।
ଉହୁଁ, ମୁଁ ମାଁ ଗାଁରେ ବେଶୀ ମୟ ରହିନି, ଦିଲ୍ଲୀରେ ରୋହୁଥିଲି ନୟାଗଡରେ ରହୁଥି ସେଇ ବୈଷ୍ଣବ ମାାତ ଜା ଯାଇଛି। ଖତେଗଡ଼ା ରାମନ୍ଦିର ମାନେ ଯାଇନିଇମ ହେଇନି ଦୋକାନ ଛାଡିକି ଯାଇନି ଯବେ ହାତେବେ। ଯାଇ ହେଲାନେଇଁ ଏଇ ଗାଧି ଛକକୁ ଆଉ-
ଆଜ୍ଞା।
ଯିପି ଏଫ ପୋଗ୍ରାମ୍ ଟା ଭଲ ଲାଗେ, ପାର୍କ ତ ଯାଇଛି ତାପରେ ନା ରାର୍ଡା ଆଉ କଣ ହୁଁ? ଖଣ୍ଡପଡା ଆଗୁ ଏଇ ଯୋଉ ଖଣ୍ଡପଡା ଗଲା ବେଳୁକୁ ଯୋଉ ବାଲୁ କଣ କି ସେଟା ସୁନାମୁହିଁ ଡ୍ୟାମ ସେଟା ଯାଇଚି।
ଆଜ୍ଞା।
ଗାନ୍ଧୀ ସାବୁ ବୁଲ୍
ଆଉ କଣ୍ଟିଲୋ ଯାଇଚ଼ନ୍ତି? ନୀଳମାଧଵ ମନ୍ଦିର ଦେଖିଚ଼ନ୍ତି?
ହଁ।
ହୁଁ ଆଉ ଆଉ ରଘୁନାଥ ମନ୍ଦିର ଓୋଡ ଗାଁ ରେ?
ହଁ ସେଇଗୁଡା ଯାଇଛି ଲଡୁଆବାର, ଲଘୁନାଥ ମନ୍ଦିର ଏଗୁରା ଯାଇଛି।
ଆଚ୍ଛା ଆଉ ସେପଟେ ଆ ଆପଣଙ୍କ ଗାଁରେ କଣ କଣ ଅଛି ପିକନିଙ୍ଗ ବୁଲିବାକୁ
ଆମ ଗାଁରେ କିଛି ନାହିଁ ଖାଲି ରୋଡ ଏ ଜଙ୍ଗଲ।
ଏ ହୁଁ ଜଙ୍ଗଲ।
ଉଁ ହୁଁ ଆସ୍
ନହେଲେ ଦଶପଲ୍ଲା ଡ଼୍ୟାମ୍ ତ ଯାଇଛେ।
ହଁ ଦଶପଲ୍ଲା ଡ୍ୟାମ୍ ଯାଇଛି, ସେଇଟା ତ ଦଶପଲ୍ଲା ସେଆଡେ ରହିଲାଣି ଆଗକୁ। ଆମର ଏଇଠି ମହିପୁର ଆର ପଟେ ଯୋଉ ଜଙ୍ଗଲ ଦେଖିଥିବ ମାଙ୍କଡ ମାନଙ୍କୁ ଖାଇବାକୁ ଦଉଛନ୍ତି ଆସ୍ଛୁ
ହଁ ହଁ ହଁ
ଉଁ ସେଇଟା ତ ମୁଁ ଏଇଠି ଆଉ ତ ଜଙ୍ଗଲ ଆମ ଗାଁ ଚାରିପଟେ ଖାଲି ଜଙ୍ଗଲ ଘେରିକି ରହିଛି ସୁନ୍ଦରତା ପୃଥିବୀ ର ପରିବେଶକୁ ହୁଁ ଆସ କେତେବେଳେ ଆଉ ନା ଆସିବନି ଆଉ?
ନା ନା ସେପଟେ ମୋର ଗୋଟେ ସାଙ୍ଗ ଘର ଅଛି ତ, ସେ ସେଠି କି ମୁଁ ଯାଇଥିଲି ତାଙ୍କ ଘରକୁ ନୂଆ ଗାଁ।
ଏଇ ପ୍ରପର ମହାରା?
ତାଙ୍କ୍ ତାଙ୍କର ଦଶପଲ୍ଲା ନୁଆଁ ଗାଁ, ଏଇଟା ସେଇଟା ଗୋଟେ ବୋଧେ ମୁଁ ଜାଣିପାରୁନେଇଁ।
ଅଁ ହୋ।
ଶି ମି ଳି ସାହି ଗୋଟେ ଅଛି ନା?
ହଁ ହଁ ସେ ଆଗକୁ
ହଁ, ହଁ ସେଇଠି ତାଙ୍କର। ଦିଟା ଅଛି?
ଗୋଟେ ନୟାଗଡ ଶିମିଳି ସାଇ ନୟାଗଡ ଠୁ ଏଇ ତିନ୍, ଚାରି, ପାଞ୍ଚ କିଲୋମିଟର ଆଗକୁ ଆଉ ଗୋଟେ ଅଛି ଦଶପଲ୍ଲା ଶିମିଳି ସାଇ ଦଶ୍
ନାଇଁ ତାଙ୍କର ଦଶ ପଲା ଶିମିଳି ସାଇ
ଓ ହଁ ଦଶ ପଲା ପଛ ପରେ ଚାରି କିଲୋମିଟର ସିମିଳି ସାଇ ଅଚ୍ଛି
ଆଚ୍ଛା। ଆଉ କଣ ଖାଇଥିଲେ ଆଜି
ଗରମ ଭାତ ଡାଲମା ଉଁ ଭାତରେ ଘିଅ ପକେଇଥିଲି। ତାପରେ ଆଳୁ ଚୋଖା ବଡି କାକୁଡି ଏରା ସବୁ ଆଉ
ଓଡ଼ିଆ ଘରର ଖାଦ୍ୟ।
ଉଁ ଉଁ ଆ ତମେ କଣଖାଇଥିଲ
ଆମର ଆଜି ହେଇଥିଲା ଭାତ ଶାଗ ଶାଗରେ ଯୋଉ ଡାଲି ପକା ହେଇକି କରାହୁଏ।
କେଉ ଶାଗ ସୁଜନା ଶାଗ
ସଜନା ଶାଗ।
ଆ ହାଁ ସଜନା ଶାଗ ତ ବହୁତୁ ଭିଟାମିନି।
ହଁ ଆଉ ହେଇଥିଲା ମାଛରେ ବେସର ଗୋଳା ହେଇକି ଭଜା ହେଇଥିଲା।
ଆ ହାଁ ତାୱା ଭଜା।
ହଁ ହଁ ସେମିତି।
ଆମର ଏଇଟା ବହୁତ ଫେବରାଇଟ୍ ଏଇଟା।
ଆଉ ଆପଣଙ୍କ ଆଡେ ଆମ୍ବ ଏବେ ଅ ଯୋଉ ଖାଇଛନ୍ତି ଆମ୍ବ।
ଆମ୍ବ ଏବେ ନାହିଁ ଆଉ।
ସରିଗଲାଣି ଆମ୍ବ ସିଜିନ ତ ପଳେଇଲାଣି। ତଥାପି ଆମ୍ବ ଖାଉଛନ୍ତି ନା ଖାଉନାହାନ୍ତି।
ଖାଉଚୁ ନା।
ଆଉ ଦେଶୀ ଆମ୍ବ ମିଳୁନଥିବ ଆଉ।
ସେମିତି ତାରପୁରୁଣା ଗଛ ଥିବ ବୋଲିକଲିମ୍ବଆମ୍ବ ହେନ୍ତି ରହିଥିବ ବର୍ଷା ହେଇଗଲାଣି ତଥାପି ଆମ୍ବ ଗୁରା ରହିଲେ ପୋକୋଡ଼ା ହେଇଯାଇଥିବ।
ହଁ। ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ବାପା ସାନ ଭାଇ ମୁଁ ତାପରେ ମୋ ସ୍ତ୍ରୀ ବର୍ଷକର ପୁଅଟେ।
ଅ ହୋ ଆପଣଙ୍କର ବଡ଼ ଫାମିଲି ନା ଏକୁଟିଆ ପରିବାର ଆପଣଙ୍କର।
ନା ବଡ କଣ ଏଇ ତ ବାପା ସାନ ଭାଇ ରହୁଛି। ମୋ ସ୍ତ୍ରୀ ମୋ ପୁଅ ମୁଁ ଆଉ।
ହୁଁ। ଜଣେ ଜଣଙ୍କର ବଡ ଫ୍ୟାମିଲି ଥାଏନା ପରିବାର ବେସି।
ଉ ନା ବଡ ଫାଂମିଲ ନୁହଁ ଆମର ଏତିକି ତ।
ଆଉ ଆପଣ ଚାଷ ବାସ କରନ୍ତି।
ନା ମୁଁ କରେନି ହେରା ମତେ ଜଣା ନାଇଁ।
ଆଁ ଓ।
ମୋ ବାପା କରନ୍ତି। ମୁଁ କେତେବେଳେ କେମତି ଯାଇକି ସାହାଯ୍ୟ କରେ। ଆ ହାଁ ହଁ। ଏ ତ ସବୁ ମୂଲିଆ ଲାଗି ଯାଉଛନ୍ତି ମେସିନ ଫେସିନ ସବୁ ବାହାରିଲାଣି ସବୁ ପ୍ରକାର।
ହଁ ହଁ।
ଓ ହଉ।
ଆଉ ତାହେଲେ ଦିଲ୍ଲୀରେ ଆପଣ ରହୁଥିଲେ ନା।
ହଁ ଦିଲ୍ଲୀରେ।
ତାହେଲେ ଦିଲ୍ଲୀରେ କଣ କଣ ବୁଲିଚନ୍ତି?
ଦିଲ୍ଲୀରେ ପ୍ରାୟ ସବୁ ଜାଗା ବୁଲି ଯାଇଛି ଅକ୍ଷୟଧାମ ତାପରେ ଏଠୁ ଉଁ ଲାଲକିଲ୍ଲା, କୁତୁବ ମିନାର। ଯାହା ସବୁ ଜାଗା ଅଛି ସବୁ।
ସବୁ ତାହେଲେ ବୁଲି ଯାଇଚନ୍ତି ଆଉ ମାନେ ଫ୍ୟାମିଲି ସହ ନା ଏକୁଟା?
ନାଇ ନା ମୁଁ ବହୁତ ବର୍ଷ ଆଗରୁ ରହୁଥିଲି ପ୍ଲସ ଥ୍ରୀ ପରେ ପରେ ଯାଇଥିଲି ହେରି ଦିଲ୍ଲୀ।
ଓହୋ ଏବେ ଗାଁ କୁ ବହୁତ ବର୍ଷ ହେଲା ଆସିଛନ୍ତି ନା।
ଏବେ ଦି ବର୍ଷ ହେଲା ମୋର ବାହାଘର ହେଇଚି ରହିଯାଇଥିଲି ଦିଲ୍ଲୀରେ ଆଠ ବର୍ଷ ରହିଗଲି ଆଉ ଦୁଇ ହଜାର ଚଉଦରୁ
ଆଚ୍ଛା।
ରୋଷେଇ କିଏ କରୁଛନ୍ତି ଘରେ ନା ତମେ କରୁଚ?
ନା ନା ଘରେ ମାମା କରୁଛନ୍ତି।
ଆଉ ତୁମକୁ ରୋଷେଇ ଜଣା ଅଛି ନା ଜଣା ନାହିଁ?
ହଁ ମତେ ବି ଜଣା ଅଛି।
ହୁଁ।
ଆମିଷ ନିରାମିଷ ସବୁ ଆପଣ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ମୋର ସେମିତି କିଛି କୋଉଥିରେ ବାରଣ ନାହିଁ ସବୁ ଖାଇବାକୁ ଇଚ୍ଛା ଲାଗେ ମାଛ ବେସର ଟା ମୋର ଟିକେ ଭଲ ସବୁଠୁ ଆଉ।
ଓହୋ
ଆପଣ ରୋଷେଇ ଆଣିଛନ୍ତି ନା ସେମିତି କେବେ କରିନାହାନ୍ତି?
ମତେ ସବୁ ରୋଷେଇ ଜଣା।
ତାହେଲେ ଆପଣ ବାହାରେ ଯୋଉ ଥିଲେ ରୋଷେଇ ଶିଖି ଯାଇଛନ୍ତି ଆଉ।
ବାହାରେ ତାପରେ ଏଠୂ ବୋଉର ଏକ୍ସପାର୍ଟ ଗଲା ପରେ। ଦୁଇ ହଜାର ଷୋହଳରୁ ଯୋ ବୋଉ ଏକ୍ସପାୟର କରିଗଲା। ତାପରେ ଘରେ ଏଠୂ ଏକା ଏକା ରହିଲି ବାପା ବାପାଙ୍କର ମୋର ଏକା ରହିଲୁ। ରୋଷେଇ ସବୁ ଟା ଇଏ କରିବାକୁ ପଡିଲା ଏମତି ଆଉ।
ଘରର ବଡ ପୁଅ ତାହେଲେ ଆପଣ ଆଉ।
ହୁଁ ରୋଷେଇ ସବୁ ଜଣା ଏବେ ଏଠି ସ୍ତ୍ରୀ କି ଯୋଉ ସେି ସକାଳୁ କେତେବେଳେ ଏମିତି ରୋଷେଇ କରୁଛନ୍ତି ତାଙ୍କ ସାରେ ସାହାଯ୍ୟ ସବୁ ପ୍ରକାର
ସବୁ କ୍ଷେତ୍ରରେ ଆପଣଙ୍କର ତାହେଲେ ଅଛି ହାତ
ହୁଁ
ଆଉ କଣ କୁହନ୍ତୁ?
ଆସ କେତେବେଳେ ବୁଲି ଆଉ ଆମ ଗାଁ ଆଡେ।
ହଁ ଯିବା ଆଉ ଆଉ ତାହେଲେ ମୁଁ ଆପଣଙ୍କୁ ପରେ କଥା ହଉଛି ରଖିଦଉଛି।
ହଁ ହଉ ରଖ।